ହଁ।
ହଁ କଣ କରୁଚନ୍ତି?
ଏ କାମ ସାରିକି ସଖାଳୁ ଉଁ ଗାଧେଇବା ଆଉ, ଗାଧେଇ ସ୍ ଫେରେ ସବୁ ପୂଜା ପାଠ ତାପରେ ରୁଷେଇ ଚାଲିବ।
ଉଁ ହୁଁ।
ଆପଣ କଣ କରୁଛନ୍ତି?
ଆମର ସଖାଳ ପୂଜା ପ୍ରଭୁଙ୍କ ପାଖରେ ସରିଲାଣି। ଆଉ ତାପରେ ଚକୁଳି ପିଠା ସହିତ ଯୋଉ ଡାଲମା ଆମର ସବୁ ଖାଇଲେଣି ଆଉ।
ଓ ହୋ।
ହୁଁ ଆଉ ଆପଣଙ୍କ ଆଜି ପାଗ କେମିତି ହେଇଚି?
ହୁଁ ଆଜି ଟିକେ ଟିକେ ଖରା ତ ହେଲାଣି ବୋଧେ ଆଜି ଆଉ ମେଘ ପାଗ ହବନି। ପୁଣି କହିହବନି ସନ୍ଧ୍ୟା ବେଳକୁ ପୁଣି ଯଦି ଆଉଥରେ ବର୍ଷା ଅଁ ଆସିବ ତ।
ଉଁ ହୁଁ।
ଏବେ ତ ମୌସୁମୀ ଆସିଲାନିକୁ କେତେବେଳେ ବି କେମିତି ବର୍ଷା ହେଇଯାଉଚି।
ହୁଁ।
କେତେ ବେଳେ ଖରା ହଉଚି।
ଉମ୍ଁ ହୁଁ। ଆଉ କୁଆଡେ ସବୁ କଣ କେମିତି ଆଜି ଖାଦ୍ୟ ପ୍ରସ୍ତୁତି କଣ?
ହଁ ଆଜି ଟିକେ ଆମର ମା ସନ୍ତୋଷୀଙ୍କର ଆଜି ଆମର ବାର ତ ମୁଁ ଟିକେ ମାଙ୍କୁ ପୂଜା କରେ। ତ ତେଣୁ ଆମର ଆଜି ଖଟା, ଆଇଁଷ ଆମେ କିଛି ଗ୍ରହଣ କରୁନି ଘର କୁ, ଆଣୁ ବି ନେଇଁ କି ରୋଷେଇ ବି କରୁନି।
ଉଁ।
ଆଉ ଆପଣ ଶୁଣିଚନ୍ତି ମା ସନ୍ତୋଷିଙ୍କର
ନାଇଁ ଟିକେ କୁହନ୍ତୁ ଦେଖିଆ ତ।
ଆମର ଯୋଉଁ ରାକ୍ଷୀ ପୂର୍ଣ୍ଣିମାରେ ଯେତେବେଳେ ଆ କାଶି ଅ କାର୍ତିକ ଆଉ ଗଣେଶ ଶିବଙ୍କର ତ ଦି ପୁତ୍ର ଥିଲେ ନା। ତାଙ୍କର ଅ ଭଉଣୀ ଥିଲେ ଯୋଉଁ ଶିବଙ୍କ ର ଆଉ ଗୋଟେ ଯୋଉଁ ଝିଅ ଅଛନ୍ତି ଆପଣ ଜାଣିଥିବେ ଅଶୋକ ସୁନ୍ଦରୀ ବୋଲି? ସିଏ ଯେତେବେଳେ ଆସି ସ୍ତ୍ରୀ ତାଙ୍କର ଭାଇ ମାନଙ୍କୁ ମାନେ ଗଣେଶଙ୍କର ଗଣେଶଙ୍କୁ ଆଉ କାର୍ତ୍ତିକେୟଙ୍କୁ ରାକ୍ଷୀ ବାନ୍ଧିଲେ ସେ ସମୟରେ ଅଁ ଗଣେଶଙ୍କର ପୁଅ ଯୋଉ ର ସି ରିଧି ସିଧି ଯୋଉଁ ଥିଲେ ନା। ତାଙ୍କର ଅଁ ବୋଧେ ଉଁ ଏ ଉଁ ଇଏ ଥିଲେ ପୁଅ ଥିଲେ ତ ତାଙ୍କର ଝିଅ ନଥିଲା। ଶ୍ରୀ ଗଣେଶଙ୍କର ଝିଅ ନଥିଲା ସେ ତା ଭାଇକା ଯେତେବେଳେ ଦେଖ୍ ଖିଲେ ଯେ ବାପାଙ୍କୁ ପିଇସି ଆସିକରି ରାକ୍ଷୀ ବାନ୍ଧୁଛନ୍ତି। ସେଇ ସମୟରେ ସିଏ ମାନେ ଜିଦି କଲେ। ଯେ ଆମର କାହିଁକି ଭଉଣୀ ନାହିଁ? ତ ସେଇ ସମୟରେ ଉଁ ପ୍ରଭୁ ଗଣେଶ ନିଜର ଅନ୍ତରିୟ ରୁ ମା ସନ୍ତୋଷୀଙ୍କର ମାନେ ଆବିର୍ଭାବ୍‌କଲେ, ଆଜ୍ଞା ତ ସେ ମା ସନ୍ତୋଷୀ ତା ରେ ତାଙ୍କ ସେଇ ପୁଅକୁ ରାକ୍ଷୀ ବାନ୍ଧିଲେ। ସେଇ ସମୟରୁ ମାଙ୍କୁ ସମସ୍ତେ ରାକ୍ଷୀ ପୂର୍ଣ୍ଣିମା ଦିନ ତାଙ୍କର ଜନ୍ମ ଉ ଉତ୍ସବ ଟା ପାଳନ୍ତି ଆଉ। ଆଉ ତାଙ୍କର ମା ହଉଛନ୍ତି ରିଧି ସିଧି କୁ ମାନନ୍ତି ତାଙ୍କର ମା। ବହୁତ ମାନେ ଜାଗ୍ରତ ଦେବୀ ଅଛନ୍ତି।
ଅଁ ଅଁ।
ମା ସନ୍ତୋଷିଙ୍କର
ଆଉ କଣ ସେ ପ୍ରଭୁଙ୍କ ମା ସନ୍ତୋଷୀଙ୍କର କଣ କେମିତି ଖାଦ୍ୟ ଗ୍ରହଣ କରନ୍ତି?
ମା ସନ୍ତୋଷୀଙ୍କର ଉଁମ୍ ମାନେ ତାର ପ୍ରଥମ ମହତ୍ଵ ହେଲାଣି ତାର ଯୋଉ ଷୋହଳ ଶୁକ୍ରବାର ଲୋକ ବ୍ରତ୍ ଓଷା କରନ୍ତି।
ହୁଁ।
ଷୋଳ ଶୁକ୍ରବାର ଦିନ ସେଇ ବ୍ରତ ଟା କରିଲେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହବ।
ଆଜ୍ଞା ହ କଣ କେମିତି ସେ ହଁ।
ହଁ ଯେମ୍‌ତି ହଁ ମାନେ ୟାର ମାନ୍ୟତା କେମିତି ହେଇଛି ଜାଣିଛନ୍ତି ମାନେ ଗୋଟ୍ ଗୋଟେ ଥର ଗୋଟେ ସାଧବ ସ୍ତ୍ରୀ ଥିଲା ତାଙ୍କର ସାତଟା ପୁଅ ଥିଲେ। ନା ଛଅ ପୁଅ ରୋଜଗାର କରୁଥିଲେ ପୁଣି ଗୋଟେ ପୁଅ ବେରୋଜଗାରିଆ ଥିଲା ସିଏ ଏମିତି ପଣ୍ଡା ମାନେ ଖାଲି ଖାଉଥିଲେ ବୁଲୁଥିଲେ। ସେଇ ଇଏରେ ତାଙ୍କର ପରିବାର ସମସ୍ତେ ଭାରି ବ୍ୟସ୍ତ ହେଇଥିଲେ ଏଇ ପିଲା ଟା କିଛି କାମଦାମ କରୁନି କିଛି ନାହିଁ କେମିତି ତାର ଜୀବନ କାଳ ପୋଷି ହବ? ତାପରେ ତାକୁ କଣ କଲେ ନା ତାକୁ ଗୋଟେ ଭଲ ଝିଅ ଦେଖିକି ବାହାଘ୍ କରେଇଦେଲେ ସାଡେ ତାର ମାନେ ଉଁ ଗୋଟେ ହୁଅନ୍ତିନି। କିଏ ଯେ ହଁ ମୋର ଗୋଟେ ଦାୟିତ୍ଵ ଆସିଲା ମତେ ଏଇନା ରୋଜଗାର କରିବାକୁ ପଡିବ କିନ୍ତୁ ତଥାପି ସେ ସୁଧୁରିଲାନି। ସେ ସେମିତି ବାହା ହେଇ ସାରିଲା ପରେ ସେମିତି ବୁଲିଲା ସବୁ ଇଏ କଲେ ତ ଉଁ ତା ତାପରେ କଣ ହେଲା ନା ତାଙ୍କ ଯୋଉ ସ୍ତ୍ରୀ ସେ ଦେଖିଲେ ତାଙ୍କର ମା ଯୋଉ ଛଅ ଭାଇ ଖାଇକି ଉଠି ଯାଆନ୍ତି ତାଙ୍କର ଯୋଉଁ ଅଇଁଠା ସବୁ ଥାଏ ସେଇଗୁଡାକୁ ସେ ତାଙ୍କର ସାତ ମାନେ ସାତ ନମ୍ବର ପୁଅ ଟାକୁ ସେଇଗୁଡାରେ ହିଁ ଅଇଁଠା ଚା ଦିଅନ୍ତି ବି ତାଙ୍କର ସ୍ତ୍ରୀ ଦେଖିକିରି ଭାରି ଦୁଃଖ କରିଲେ। କହିଲେ ମୋ ସ୍ଵାମୀ ଟା ଭାଇ ମାନଙ୍କ ର ଅଇଁଠା ଖାଇବ ତ ସେ ଯାଇକିରି ତାଙ୍କ ସ୍ଵାମୀ କୁ କହିଲେ ଏମିତି ତମେ କିଛି ରୋଜଗାର କରୁନା କିଛି ନାଇଁ ଆଉ ମା ତମକୁ ଏମତି ଛଅ ଭାଇ ର ଅଇଁ ଅଇଁଠା ଦଉଛନ୍ତି ବୋଲି ତାପରେ କଣ ହେଲା ସିଏ କହିଲେ ହଁ ନାଇଁ ମୋ ମା ଏମିତି କରିପାରିବନି। କେହି ବି ତାଙ୍କ ମାଆ କୁ ଅବିଶ୍ଵାସ କରିବେ କି।
ନା-ନା।
ତାପରେ ସେ କଣ କଲେ ନା କହିଲେ ଠିକ ଅଛି। ତାହେଲେ ମୁଁ ଗୋଟେ ଦିନ ନିଜ ଆଖିରେ ଦେଖିବି ତୋ ରୋଷେଇ ଘର ପା ପାଖରେ ସବୁ ଗୋଟେ ଖଟ ପକେଇକିରି ସେ ଶୋଇଗଲା ମୁହଁରେ ରେ ଚାଦର ଘୁଡିକି କହିଲା ମୁଁ ଆଜି ଦେଖିବି କେମିତି ତ ମାନେ ଆହଁ କଣ ଖାଇବାର ମତେ ଦଉଛନ୍ତି ବୋଲି ତାପରେ ସେ ଯେ ଯେତେବେଟେ ନିଜ ଆଖିରେ ଦେଖିଲା ଯେ ଛଅ ଭାଇ ଆସିଲେ। ତାଙ୍କର କୁ ମିଠା ଖିରି ପୁରୀ ସବୁ ଦେଲେ। ଆ ତାଙ୍କର ଯେଉଁ ଭାଇ ମାନେ ଯେଉଁ ଛାଡିଥିଲେ ସେଇ ଖାଦ୍ୟକୁୁ ମା କଣ କଲେ ନା ଗୋ ଗୋଟେଇକିରି ଗୋଟେ ଥାଳିରେ ପରସିକିରି ତାକୁ ଡାକିଲେ, ତ ସେ ଯେମିତି ଦେଖ ଦେଖିଲେ ଯେ ମୋ ମା ମୋ ସାଙ୍ଗରେ ଏମିତି କଲା ସେଇ ରାଗରେ ସେ କହିଲା ମୁଁ ଏବେ ହିଁ ବିଦେଶ ପଳେଇବି ଆଉ ମୁଁ କାମ କରିବି କାମ କରିବି କି ପଇସା ରୋଜଗାର କରିବି ତା ମା କହିଲା ହଉ ଯା କେତେ କଣ ରୋଜଗାର କରିବି ମୁଁ ଦେଖିବିନି ତ ସେଇ ରାଗରେ ସେ ବାହାରିକି ପଳେଇ ଆସୁଥିଲା ତାପରେ ତାଙ୍କର ସେ ସ୍ତ୍ରୀ କଥା ମନେ ପଡ଼ିଲା ତାଙ୍କର ସ୍ତ୍ରୀ ସେତେବେଳେ କଣ କରୁଥାଏ ମାନେ ସ୍ଵାମୀର ରୋଜଗାର ନଥିଲେ ଘରେ ସବୁ ମାନେ ଯେମିତି ବ୍ୟବହାର କରାଯାଏ ଜାଣିଥିବେ ଘରେ କାମ କରେଇବେ ବାସନଧୁଆ କରେଇବେ ଗୁହାଳ ପକା କରେଇବେ ତ ତାଙ୍କର ସ୍ତ୍ରୀ କଣ କରୁଥିଲେ ନା ଗୁହାଳରେ ଗାଈ ଗୋରୁ ସବୁ ଦେଖୁଥିଲେ।
ନାଁ ମାନେ ଦେଖାଦୁଖି କରୁଥିଲେ ଗୁହାଳ ପୋଛୁଥିଲେ ଆଉ।
ହଁ ହାତ ତ ଗୁବର ହେଇଥିଲା ତାଙ୍କର ହୁଁ। ତ ତାଙ୍କ ସ୍ଵାମୀ କହିଲେ ମୁଁ ତ ବିଦେଶ ଯାଉଛି ରୋଜ ରୋଜଗାର କରିବା ପାଇଁ ତୁ ମୋର ଅପେକ୍ଷା କରିି କିରି ଥା ତାକୁ ତାଙ୍କ ସ୍ଵାମୀ ଗୋଟେ ମୁଦି ପିନ୍ଧିଥିଲେ ତାକୁ ସେଇ ମୁଦିଟା ତାକୁ ଚିହ୍ନ ଭାବରେ ଦେଲେ ତାପରେ ତା ତାଙ୍କର ସ୍ତ୍ରୀ କହିଲେ ମୋ ପାଖରେ ତ କିଛି ନାହିଁ ମୁଁ ଆପଣଙ୍କୁ କଣ ଦେବି ଚିହ୍ନ ତ ସେଇ ଗୋବର ହାତରେ ତାଙ୍କର ଯୋଉ ସାର୍ଟ ଯୋଉ ପିନ୍ଧିଥିଲେ ସେଥିରେ ହାତ ଛାପ ଦେଲେ। ତାପରେ ସେ ବିଦେଶ ଗଲେ ବିଦେଶ ଯାଇ ଏଠି ସେଠି ଏଠି ସେଠି ମାନେ ଉ କାମ ମାଗି ମାଗି ଗୋଟେ ସାହୁକାର ପାଖକୁ ପହଞ୍ଚିଲେ। ହ ସିଏ ସାହୁକାର ପୁଅ ନଥିଲା ସିଏ ଅଳ ଅଳ୍ପ ପଇସାରେ କହିଲେ ମୁଁ ମତେ କାମ ଦିଅନ୍ତୁ ମତେ ବହୁତ୍ ଦରକାର୍ ଅଛି ତ ଦୟା କରିକି ସେ ସାହୁକାର କହିଲା ହଉ ମୁଁ କେତେ ସେତେବେଳେ କହୁ ମନେ ପଡ଼ୁନି ପାଞ୍ଚ ଟଙ୍କା ନା ଏମିତି କିଛି ଥାଏ ମାନେ ଆଗ ଆଗକାଳେ ତ ପାଞ୍ଚ ଟଙ୍କା ବି ବହୁତ୍ ଥାଏ ନାଁ ପାଞ୍ଚ ଅଣା ହଁ ପାଞ୍ଚ ଅଣା ହୁଁ ତେଣୁ କହିଲେ କି କହିଲେ ହଉ ମୁଁ ରହିବି। ଧୀରେ ଧୀରେ ଧୀରେ ଧୀରେ ସେଇଠି କାମ କଲା କାମ କରୁ କରୁ ସାହୁକାରର ପୁରା ବିଶ୍ବାସୀ ପାତ୍ର ହେଇଗଲା। ତାଙ୍କର ତ ପୁଅ ନାହିଁ ନା ସାହୁକାରର ତ ସେ କଣ କଲେ ନା ତାକୁ ଏମିତି କରୁ କରୁ ତାର ବ୍ୟବସାୟର ଅଧା ବ୍ୟବସାୟ ତା ନାଁ ରେ କରିଦେଲେ। କହିଲେ ମୋର ମୁଁ ତ ବୟସ ହେଲାଣି ମୁଁ ଆଉ କରିପାରିବିନି ତାହେଲେ ବ୍ୟବସା ବାଣିଜ୍ୟ ତମେ ସମ୍ଭାଳ ଯାହା ଲାଭ କ୍ଷେ ତି ହବ ତମେ ସମ୍ଭାଳ ଏମିତି କରି କରି ସିଏ କଣ କଲେ ନା ଘର କଥା ସବୁ ଭୁଲି ଯାଇଥିଲେ କାଇଁ ସେଠି କାମ କରୁ ଥିଲେ ଇଏ କରିଥିଲେ ସେ ଘର କଥା ସବୁ ଭୁଲି ଯାଇଥିଲେ ଆଉ ଏଠି ତାଙ୍କ ସ୍ତ୍ରୀ ବଡ ଦୁଃଖ କରୁଥାଏ ଦୁଃଖ ପାଉଥାଏ ସମସ୍ତେ ତା ଉପରେ ଅତ୍ୟାଚାର କର ତି ତା ଶାଶୁ ତାକୁ ଖାଇବା ପାଇଁ ଦିଏନି ଗୋଟେ ନଡ଼ିଆ ଖୋଳପା ଯୋଉ ଥାଏନି ସେଇ ଥିରେ ପାଣି ଦବ ଆଉ ଶୁଖିଲା ଦିଟା ରୁଟି ଦବ ଆଜ୍ଞା। ଶୁଖିଲା ଦିଟା ରୁଟି ଦବ ଏମିତି କରିକି ସେ ଜଙ୍ଗଲକୁ ଯାଏ କାଠ ଆଣିବା ପାଇଁ ଗୋଟେ ଦିନ ଏମିତି ଯାଇଥାଏ ତ ଗୋଟେ ଦେଖିଲା ଯେ ଜଙ୍ଗଲ ଭିତରେ ଗୋଟେ ମନ୍ଦିର ଅଛି ସେଇଥିରେ ମା ଶନ୍ତୋସିଙ୍କର ସବୁ ମାନେ ଭକ୍ତ ମାନେ ସବୁ ଷୋଳଶୁ ଶୁକ୍ରବାର ବ୍ରତ କରୁଚନ୍ତି ତ ସେ ଯାଇକି ପଚାରିଲେ। କହିଲେ କି ଆଉ ଏଇଟା ତମେ କଣ ଦେବୀର ପୂଜା କରୁଚ କି? ଆଉ ଏଇ ପୂଜା ଫଳରେ କଣ ଫଳ ମିଳିଥାଏ ତାପରେ ସେ ସେମାନେ ସବୁ ତାଙ୍କର ଙ୍କୁ ମା ସନ୍ତୋଷିଙ୍କର ସବୁ କଥା କହିଲେ। ଏ ଦେବୀ ହଉଚି ମା ସନ୍ତୋଷୀ ୟାଙ୍କର ଉପାସନା କଲେ ତମର ମନବାଂଛା ପୂର୍ଣ ହବ। ମାନେ ବିଦେଶ ହଁ ବିଦେଶକୁୁ ଯାଇଥିବା ସ୍ଵାମୀ ଫେରି ଆସିବ। ଧନ ନଥିଲେ ଧନ ହବ ପୁତ୍ର ନଥିଲେ ପୁତ୍ର ହବ ଏମିତି ମ ମା ଙ୍କର ବୋହୁତ ମହିମା ସେମାନେ କହିଲେ ତାପରେ ସେ କହିଲେ ତାହେଲେ ମୁଁ ତ ବୋହୁତ ଗରିବ ମୋ ପାଖରେ ତ ଏତେ ଟଙ୍କା ନାହିଁ ମାଆଙ୍କର ଭୋଗ ଆଣିବା ପାଇଁ ତାହେଲେ ମୁଁ କେମିତି କଣ କରିବି? ତାପରେ ସେ କହିଲେ ଯେ ଏଇ ଏଥିପାଇଁ ପଇସା ଦରକାର ନାଇଁ ତମେ ଗୁଡ ଟିକ୍ ଟିକେ ଆଉ ଚଣା ଟିକେ ଦେଇକି ମାଙ୍କୁ ପୂଜା କରିପାରିବ।
ଚଣା।
ଆଜ୍ଞା।
ତାଙ୍କର ପ୍ରିୟ ମେନ୍ ହେଲା ଗୁଡ଼ ଆଉ ଚଣା।
ଆଜ୍ଞା।
ଆଉ ଖଟା ତ ଆମେ ବ୍ୟବହାର କରିବାନି ତେଣୁକରି ଆମ୍ବ ପତ୍ରରେ ତ ଦେବାନି ତାକୁ କୋଉ କଦଳୀପତ୍ରରେ ଦେବା
ଆ ଯୋଉ ଆମର କୁହନ୍ତିନି କି ଯେ ଧଳା ଟଗର ଗଛ ଫୁଲ ନାଇ ସେଇଥିରେ ଆମେ ତା ଘଟ ବସଉ।
ହୁଁ ହୁଁ ଧଳା ଟଗର ହଁ ଯୋଉ ବଡଟଗର ଆମେ ଆମର ଏପଟେ ମାନେ ହଁ। ହୁଁ। ଆମ୍ବ ଡାଳରେ ତ ବସାନ୍ତି ଗୁରେ ଲୋକ ଗୁରେ ଲୋକ ପରେ ଲୋକ ବସାନ୍ତିନି ଆଉ।
କିଏ କେମିତି କରନ୍ତି କିନ୍ତୁ ଆମେ ଆମ ଘରେ ମନ୍ଦିର ଅଛି।
ଆମର କଣ କହିଲେ କଅଁଳି ଆମ୍ବଡାଳରେ ବସେଇ ଦିଅନ୍ତି। କାରଣ ସେତେବେଳକୁ ତ ବଉଳ ବଉଳ ହେଲା ପରେ ବସେଇବେନି। ସେ ଆମ୍ବ ଫଳ ହବ ତ ସେଥିପାଇଁ ଆମ୍ବ ଫଳ ହବା ପୂର୍ବରୁ ହିଁ ମାନେ ଯଦି ତୁମେ ନେବ ଓଷା କରିବେ ତାହେଲେ ବସେଇବେ।
ହୁଁ ହଁ ଫଳ ହେଇ ସାରିଲା ପରେ ଗଛ ଟା ଖଟା ହେଇଯାଏ ତ।
ତା ପରେ ସେଟା ତା ଯିବା ହାରି ଖଟାରେ।
ହୁଁ।
ହୁଁ ଆଉ ଚଣା ଆଉ ଗୁଡ ତ ତାଙ୍କର ମେନ ପ୍ରିୟ ଭୋଗ ଆଉ।
ହଁ ଗୁଡ ଚଣା ଦେଇକି ପୂଜା କରିଲେ
ବେଲପତ୍ର।
ହଁ ଦେଇକିରି ତାପରେ ପୂଜା କରୁ କରୁ ତାଙ୍କ ସ୍ୱାମୀ ବିଦେଶରୁ ଫେରି ଆସିଲେ। ଆଉ ଏମିତି ସବୁ ମାଙ୍କର କଥା ଆଉ। ଆଜ୍ଞା ଆଜ୍ଞା ହଉ ହଉ ଠିକ ଅଛି ରହୁଚି କେତେବେଳେ ଆଉ ଥରେ କଥା ହବା ଠିକ୍ ଅଛି ଆଜ୍ଞା।